ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କୁ।
ହଁ ଶୁବୁଚି କଣ କରୁଥିଲେ?
ମୁଁ ଏବେ ଆସିଲି ମୋ କୋଚିଂ ସାରିକିନା। ଆପଣ।
ମୁଁ ରୋଷେଇ ବସେଇଛି ରୋଷେଇ ଚାଲିଛି।
ସକାଳେ କଣ ଖାଇଥିଲୁ।
ଆଉ କଣ ଖାଇଥିଲେ।
ମୁଁ ଛତୁଆ ପିଇଥିଲି।
ଏବେ ରୋଷେଇବାସ
ମୁଁ ଷ୍ଟୁଡେଣ୍ଟ ମୁଁ ପଢିନି ପଢୁଚି ତ ମୁଁ ଏବେ କୋଚିଂ ଯାଇଥିଲି ଏବେ ହିଁ ଜସ୍ ଆସି ପହଞ୍ଚିଲି।
କଣ କରନ୍ତି।
ଅଫ ମୁଁ ଆସିକି ବସିଚି ଏବେ ଜଷ୍ଟ୍ ଏମିତି ଫ୍ରେଶ୍ ହେଇକିନା ମୁହଁ ହାତ ଗୋଡ ଧୋଇକା। ଖରାବେଳେ କଣ ଖାଇବୁ?
ଏବେ ମୋର ରୋଷେଇ ଚାଲିଛି ଆଉ। ଡାଲି, ଭାତ, ଭେଣ୍ଡି ଭଜା, ପୋଟଳ ଭଜା।
କଣ କରିବେ?
ଚାଲିଛି ଆମର ସରିନି ଆଉ ତମେ କୁଆଡେ କଣ ବୁଲି ଯାଇଥିଲ ଏ ବର୍ଷ।
ରଜରେ। ରଜରେ। ହାଲୋ।
ହ୍ୟାଲୋ।
ରଜରେ?
କୁଆଡେ ବୁଲି ଯାଇଥିଲେ।
ମୁଁ ଫାଷ୍ଟ୍ ରଜରେ ଯାଇଥିଲି ମୁଭି ଫାଷ୍ଟ୍ ରଜରେ ଯାଇଥିଲି ମୁଭି ଦେଖିବାକୁ ଖାଇକି ଆସିଲି। ସେକେଣ୍ଡ ରଜ ମହୋତ୍ସବ କୁ ଯାଇଥିଲି ତୃତୀୟ ଦିନ ବି ସେଇ।
ମହୋତ୍ସବ ରଜ ମହୋତ୍ସବ ରେ ଯାଇଥିଲେ।
ଆଜ୍ଞା ଆପଣ?
ଆମର ତ ଏଇ ଘର ପାଖରେ ଦୋଳି ହେଇଥିଲା ଯେ ଆମେ ଯାଇଥିଲୁ ଆଉ ସବୁ ମିଶିକି। ଖେଲୁଥିଲୁ ଚାରି ଦିନି ଯାକ ଆଉ।
ଆଉ ଘରକୁ କିଏ ଆସିଥିଲେ କୁଣିଆ?
ହଁ ରଜକୁ ସବୁ ଆସିଥିଲେ। ଅଜା ଆଈ ସବୁ ଆସିଥିଲେ ରଜକୁ।
ଆଚ୍ଛା।
ପୁରୀ।
ଏ ସାଈ ତୋର କଣ।
କହିଲି ପୁରୀ କୋଣାର୍କ କୁଆଡେ ବୁଲି ଯାଇନାହାନ୍ତି।
ନା ପୁରୀ ଆଉ ଜଗାଡୋରି ଲାଗିନି ଆର ବର୍ଷ ଯାଇଥିଲି ଯାହା। ଏଇ ରଥଯାତ୍ରା ବେଳେ।
ଓହାରତ୍ ରଥଯାତ୍ରାକୁ ଆମେ କେବେ ଯାଇପାରୁନୁ ଏଇ ସେ ଶୀତ ଦିନେ ଯାଉଚୁ ଦେଖି ସବୁ ବର୍ଷ ଦର୍ଶନ କରିକି ଆସୁଛୁ ଆଉ।
ହଁ ରଥଯାତ୍ରା ବେଳେ
ରଥଯାତ୍ରା ରେ ବହୁତ ଲୋକ ନା ଥାଆନ୍ତି। କ୍ଷମା କରିହୁଏନି।
ଆପଣଙ୍କ ଆପଣଙ୍କ ଘର।
ଆମ ଘରେ ଏଇ ଢେଙ୍କାନାଳ ଡିସ୍ଟିକ୍ଟରେ।
ହୁଁ। ଆଚ୍ଛା ଆଛା ଆଉ ଘରେ କିଏ କିଏ ଅଛନ୍ତି?
ଘରେ ସମସ୍ତେ ଅଛନ୍ତି ଯଥା ପରିବାର।
ଆଚ୍ଛା
ତାରେ ସବୁ ଅଛୁ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ ମାମୁ ଘରେ ରହୁଛି। ମୋ ପରିବାର ବି ବଡ ପରିବାର। ହୁଁ ଆଉ ଆପଣଙ୍କୁ ଆପଣଙ୍କର ପୁରୀ ସହିତ ସେମତି କିଛି ଅନୁଭୂତି ଅଛି।
ପଇସହିତସଲ କି ନା
ନି
ହଁ ସେ ତ ପିଲା ବେଳେ ଯୋଉ ଯାଇଥିଲି ଥରେ ହଜି ଯାଇଥିଲି ଗୋଟେ ଲାଲି ଲାଇଟ ପଡେ ସେଇଟା ପୁରୀ ସମୁଦ୍ର କୂଳରେ ବୁଲୁଥିଲୁ ସନ୍ଧ୍ୟା ବେଳେ। ତ ମୁଁ ଛୋଟଟେ ହେଇଥିଲି ମତେ ସବୁ କହିବେ ସେଟା କରେଣ୍ଟ ଟା। ତ ମୋରଠି ସବୁ ଲାଲି ଲାଇଟ୍ ଟା ମୁଁ ଯୋଉଠିକି ଯାଉଚି ସେଇ ଲାଲି ଲାଇଟ୍ ଟା ସେଇଠିକି ଆସୁଚି। ମୋ ଭାଇ ପଛେ ପଛେ ମୁଁ ଯାଉଥିବି ଭାରି ସେ ଲାଲି ଲାଇଟ୍ ଟା ପଛେ ପଛେ ଆସିଲା। ସବୁ କହିଲେ ଏଇଟା କରେଣ୍ଟଟା ଆମେ ଜଣ କହିଲୁ ଏଟା କରେଣ୍ଟ ମାରିବ କରେଣ୍ଟଟା। ମୁଁ ଡରିକି କୁଆଡ଼େ ହଜିଗଲି ମୋ ବାପା ବୋଉ ସବୁ ଖୋଜୁଛନ୍ତି ମୁଁ ଯାଇକି ଗୋଟେ ସେଠି ପୁରୀ ଯୋଉ ଦିଅନ୍ତି ସବୁ ଖାଇବା ବନାନ୍ତି ମୁଁ ସେଇଠି ଯାଇକି ବସେ। ତ ବାପା ବୋଉ ସବୁ ଖୋଜି ଖୋଜି ଆସିଥିଲେ ମତେ ଗୋଟେ ଚଟକଣି ମାରିଥିଲେ। ମୁଁ କଣ କରିଛି ଲାଲି ଲାଇଟ ତ କହିଲେ ମତେ କହିଲି ବୋଲି ମୁଁ ଧାଇଁ ଧାଇଁ ଆସିଛି। ସେଇଟା ଟିକେ ଭଲ ହେଇଛି ଆଉ। ମୋ ଭାଇଙ୍କୁ ପଛେ ପଛେ ମୁଁ ଦୌଡି ଯାଇଥିଲି ଘୋଡ଼ା ଦେଖିବାକୁ। ସେଇ ଟାଇମ୍ ରେ ସେ ଲାଲି ଲାଇଟ୍ ଏବେ ଏଟା ଲେଜର୍ ଲାଇଟ୍ କହୁଛନ୍ତି। ମତେ କଇଲେ କରେଣ୍ଟ୍ ମାରିବ କିଏ ଡରେଇଦେଲା ମତେ ଯେ ମୁଁ କହିଲି। ଛୋଟ ଟେ ଦେଇଥିଲି ନା ଆଉ ଡରିଗଲି ଆଉ ମୁଁ କୁଆଡେ ହଜି ଯାଇଥିଲି।
କେତେ ବର୍ଷର ଥିଲେ ହେତେବେଳେ?
ସେତେବେଳେ ସାତ ବର୍ଷ କି ଆଠ ବର୍ଷ ହେଇଥିଲି।
ହୁଁ ହୁଁ
ଆପଣଙ୍କର କିଛି ଅନୁମତି ଅଛି
ନା ସେମିତି କିଛି ନାହିଁ। ଆମେ ଯେ ଯେତେବେଳେ ପୁରୀ ଯାଇଥିଲୁ ରଥଯାତ୍ରା ବେଳେ ବହୁତ ଭିଡ ଥିଲା। ମୋର ପ୍ରସାଦ ମିଳିଲାନି କି ଫୁଲ ମିଳିନଥିଲା। ମୁଁ ଫେରିକି ଯାଉଥିଲି ଯେ ଥାଇନି। ଏଇ ଏରିଆ ମାନେ ଭିଡ ଏରିଆରୁ ଜଷ୍ଟ୍ ମୁଁ ବାହାରୁଥିଲି ମତେ କିଏ ଗୋଟେ ଆସିଲେ ଦେଇ ଦେଇ ପଳେଇଲେ। ଫୁଲ ଦେଲେ, ଭୋଗ ଦେଲେ, ତୁଳସୀ ଦେଇକି ପଳେଇଲେ ସେଇଟା ମତେ ଗୋଟେ ଲାଗେ ଆଉ।
ହଁ ସେମିତା ହେଇଯିବି ମୋ ସାଙ୍ଗେ ବି ହେଇଯିବ ସେମିତି ହେଇଛି। ଆ କଣ ତ ଆଡେ ଯାଇନ। ମଳଗିରି ଭଣ୍ଡଗିରି ତ ଧଉଳିିକିରି ଖଣ୍ଡଗିରି ଆଣି ଯାଇନାହାନ୍ତି।
ହୁଁ ନା।
ଭଉଡିିକିଟା ବ ଭଲ ଆସ ସବ ଯାଇ
ପ୍ଲେନ ଯାଉଛି?
ହଁ। ହ ପାଖେରେ ଘର ଟ୍ରେନ୍ ଷ୍ଟେସନ୍ ପାଖେରେ ଘର।
କୋଉ ଷ୍ଟେସନ?
ଆବର ଆମଷ।
କ?
ଟେ
ଆଚ୍ଛା ଆଚ୍ଛା ହଁ। ଆଉ ଆପଣଙ୍କୁ ତମ ବାପ ଘର କୋଉଠି?
ବାପା ବୋଉ ଙ୍କ ଘର ଅଶ୍ଵିନୀ ଦେବତା।
ଉଁ ହୁଁ। ହଁ କଣ ସେତେ ବର୍ଷ
ତମ ଘର କୋଉ କୋଉ ଗଛ ଅଛି?
ଗଛ।
ହଁ ବାରିରେ କଣ କଣ ଗଛ ଲଗେଇଛନ୍ତି ହଁ।
ଟବର ଗୋଲାପ ଗେଣ୍ଡୁ ଲିଲି ଅଁଳା ଆମ୍ବ ନଡ଼ିଆ ଗୁଆ ଆଉ ବହୁତ ସାରା ଫୁଲ ଗଛ ଆଉ ସୋ ଅଛ ଏମିତି ଆଉ।
ବହୁତୁ ଗଛ ଲଗେଇଚନୀ ତାହଲେ।
ମୋ ଦିଦି ମାନେ ମୋ ବଡ ଦିଦି ଆଉ ମୋ ବାବା ଏଇମାନେ ଲଗାନ୍ତି। ଆପଣ
ହଁ ମୁଁ ଲଗେଇଚି ଆମ୍ୱଗଛ। ମନ୍ଦାର ଗଛ କନିଅର ଗଛ ନିମ୍ବ ଗଛ। ଟଗର ଅଷକ ଗଛ ଆଉ ସ୍ଥଳପଦ୍ମ ଗୋଲାପ ଫୁଲ। ଘି କୁଆଁରୀ ସବୁ ଗଛ ଅଛି ଆଉ।
ସ୍ଥଳପଦ୍ମ ଅପରାଜିତା। ଲଟା କନିଆରି ଚମ୍ପା। ମଲି।
ଆଉ ସେ ଯୋଉଟା କହନ୍ତି ଗଙ୍ଗଶିଉଳି ଗଙ୍ଗଶିଉଳି ସେ ଶେଫାଳୀ ଫୁଲ ସେଟା ବି ଅଛି।
ଗଙ୍ଗ ତୁଳି।
ଗଙ୍ଗଶିଉଳି ସେଫାଳି ବି କୁହନ୍ତି ନା ଗ ଶିଉଳି କି ତାର ଛ ସେଟା ଟିକ ଟିକ ଫୁଲ ଧଳା ଧଳା।
ହୁଁ ହୁଁ।
ତା ପତ୍ର ଜର ହେଲେ ତା ପତ୍ର କୁ ବାଟିକି ପିଅନ୍ତି ନହଲେ ଫୁଟେଇକି ପିଅନ୍ତି।
ଯୋଉ ଜର ବେଳେ।
ହଁ।
ହୁଁ। ହ ଦେହ ଭଲ ଅଛି ଆପଣ କର?
ଆଉ କଲେଜ କଣ କେମିତି କୋଉ କଲେଜରେ ପଢୁଚ କଣ ପଢୁଚ?
ଗ୍ରେଜୁଏସନ୍ ଫର୍ଷ୍ଟ ଇୟର। ରେଭେନ୍ସା ରେ ପଢୁଛି ସାଇକୋ ସାଇକୋଲୋଜି ଅନର୍ସ।
ଆଚ୍ଛା।
ଓଡ଼ିଆ ଲେଖିକି ସିକ୍ସଟି ପର୍ସେଣ୍ଟ ଏଭବ୍ କଣ ସିକ୍ସି ହଉନି ଛ ଟା
ଆଛା ହଉ ହ ହଁ ମୁଁ ପରେ କରିବି। ହଉ ରୁହ କଲ କରୁଛି ତମେ କର।